ହାଲୋ।
ହାଲୋ ହଁ।
ହଁ ଝିଅ କଣ କରୁଥିଲୁ?
ଓହଁ ହେଇ ଶୋଇଥିଲି।
ହ ଖାଇବା ସରିଲାଣି?
ହଁ ଖାଇକି ଆସିକି ଶୋଇଛି।
ଆଜି ଘରେ କଣ ଖାଇବେ? ହଁ ମୁଁ ବି ଖାଇସାରିଲିଣି।
ରୁଟି, ମଟର୍ ତରକାରୀ।
ଓହୋ ଆମେ ଆ ମୁଁ ରୁଟି, ସନ୍ତୁଳା ଡାଲମା ଟିକେ ଥିଲା ଦିନର। ଏମିତି ଖାଇଛି ଆଉ।
ହଁ। ତାର ଆଇସ ବାରିନିକି?
ମୁଁ ଆମିଷ ଖାଉନି।
ଓ ଟୋଟଲ
ହଁ ହଁ ତମ ଘରେ ବି କି ଆମିଷ ବୁଧେ କେହି ଖାଉନାହାନ୍ତି ମୁଁ ଶୁଣିଥିଲି ଏ କି ତମ ଭଉଣୀ ନା କଣ।
ହଁ ଦି ଦି ଜଣ ଭଉଣୀ, ସେଇମାନେେ ଖାଉନାହାନ୍ତି ଆଉ ନହେଲେ ସମସ୍ତେ ଖାଉଛନ୍ତି।
ଦି ଜଣ ମାନେ ଆଉ କିଏ କିଏ? ମାନେ ଯଉ ଦି ଭଉଣ ଖାାଉ ନାହାନ୍ତି
ନା ନାହିଁ। ପୁରା ଚଗଲିରେ ଏଇ ଦି ଜଣ। ଦାଦାଙ୍କ ଝିଅ ଦି ଜଣ। ଖାଉନାହାନ୍ତି ଟୋଟାଲି। ଆମିଷ ଛାଡି ଦେଇଛନ୍ତି। ଆଉ ମମି ମାନେ ଏମତି ରବିବାର।
ହଁ ବାର ଅନୁସାରେ ଆଉ। ଆଜି ଦୀନରେ କଣ ହେଇ
ଦୀନରେ ମାଛ ହେଇଥିଲା ।
ଆଛା ।
ହଁ । ଆଉ ତମ ଘରେ ସବୁ କଣ ସବୁ ପର୍ବପର୍ବାଣିୀ କଣ ସବୁ ପାଳନ କର, ମାନେ କଣ କେମିତି, କୋଉଟା ଟିକେ ବେଶୀ ଭଲରେ ପାଳନ କର, କୋଉଟା ଏତେ ମାନେ । ଏବେ ତ ଗଲା ରଜ ତ ଛାଡ଼, ଗଲା ତା ପୂର୍ବରୁ ଯୋଉ ସବୁ ହୋଲି ଯାଇଛି କି ତା ପୂର୍ବରୁ ଯାହା, କେମିତି କୋଉ ପର୍ବପର୍ବାଣି କେମିତି କଣ ପାଳନ କର, ହଁ, କେମିତି କୋଉ କୋଉ ପର୍ବ ପାଳନ କର? ଏମିତି ପାଳନ କର, ସବୁ
ହଁ, ହୋଲି ପାଳନ କରୁ, ସମସ୍ତଙ୍କୁ ଏମିତି ଲୁଚିକି ଯାଇକି ହୋଲି ଲଗାଉ, ଯୋଉମାନେ ଖେଳୁ ନଥିବେ ଆଉ, ଘରେ ତ ମମି ହେରିକେ ତାଙ୍କର ଖେଳିବେ, ଟିକେ ଟିକେ ରଙ୍ଗ ଲଗେଇକି ରହିଯିବେ, ଆମେ କିନ୍ତୁ ସବୁ ବଦାକୁ ଯାଇକି ସମସ୍ତଙ୍କ ଦେହରେ ଲଗାଉ, ଯିଏ ବାଟରେ ଯାଆନ୍ତି ତାଙ୍କୁ ବି ହୋଲି କରିଦଉ, ରଙ୍ଗ ଲଗେଇ ଦଉ । ଆଉ ଯିଏ ଘର ପାଖରେ, ସମସ୍ତଙ୍କୁ ହୋଲି ଏମତି, ମାଇକି ହେରିକା ଗୀତ ହେରିକା ଲଗେଇକି ନାଚିଥାଉ, ଏମିତି କରୁ ଆଉ ଅଷ୍ଟାମୀ
ଆଉ ପଣା ଫଣା କରନି କି, ଭାଙ୍ଗ, ହୋଲିରେ ଯୋଉ ଭାଙ୍ଗ ପଣା ଫଣା କରନ୍ତି । ଏମିତି କରନି?
ହଁ, କରୁ ପଣା କରୁ, ତା ଦେହରେ ଭାଙ୍ଗ ବି ମିଶେଇକି ଏମିତି ଯିଏ ବଡ଼ ପିଲା ପିଅନ୍ତି, ଭାଙ୍ଗ ବିି ମିଶେଇକି ଦଉ, ଭାଇ ହେରିକା ବଡ଼ ବଡ଼ ଭାଇ, ଆମର ଯୋଉ ଅଛନ୍ତି ସିଏ ଭାଙ୍ଗ ଆଣି ଏଇ, ଏଇଥରକା ଟା ଦେଇଥିଲେ, ଆଉ ଭାଙ୍ଗ ପଣାରେ ମିଶେଇକି ଦେଇ ତିଆରି କରି ସେ ପିଇଥିଲ ସମସ୍ତେ।
ଭାଙ୍ଗ ପଣା ପିଇକି ମାନେ ହଁ ଟିକେ ଲାଗେନି ନିଶା ହେଇଗଲା ଭଳିଆ ଟିକେ ଟିକେ ଟିକେ ଲାଗେ, ଅଧିକ ଯେ ପିଇଦିଏ ହଁ ମୁଣ୍ଡ ବୁଲେଇଲା ହଁ ଟିକେ ମୁଣ୍ଡ ଫୁଣ୍ଡ ବୁଲେଇ ଥିବ ଏମିତି ଆଉ ନା?
ସବୁ ବୁଝା ପଡ଼େ ସବୁ ଜାଣିିବାରୁ କିନ୍ତୁ ହସ ଏମିତି ନାଇକି ହସଟା ଶହି ହୁଏ ନା। ସେଇଠି ଦେଖୁଥୁ ସମସ୍ତ କହୁଥିବୁ ମୁଁ ଏମତି
ହଁ। ଆଉ ଅଷ୍ଟମୀ ବି ହୁଏ ନା?
ଅଷ୍ଟମୀ ହୁଏ ହଁ ପିଠାପଣା ହେଇକି ଅଷ୍ଟମୀ ହୁଏ । ମାମୁ ଘରେ ତ ଅଷ୍ଟମୀ ଡ୍ରେସ ଦେଇଥାନ୍ତି।
ଓହୋ ଅଷ୍ଟମୀରେ ତାହେଲେ ସମସ୍ତେ ମାନେ ଯୋଉ ପିଠା ଖାଆନ୍ତି କଣ ଏଣ୍ଡୁରି ପିଠା ଖାଇକି ପରୁହାଁ ହଉ ଆଉ ମିଠା ହଁ ନୂଆ ମାନେ ଡ୍ରେସ ବି ସମସ୍ତେ ପିନ୍ଧିଥାଅ ନା
ହଁ।
ନୂଆ ଡ୍ରେସ ପିନ୍ଧିିକି ପରୁହାଁ ଆମର ଅ ହୁଏ ଯେମିତି କଳସ ଫଳସ ବସେ ସେମତି ପରୁହାଁ ବି ହୁଅ
ହଁ ଆଗେ କଳସକୁ ପୂଜା ହୁଏ ତାପରେ ଯିଏ ବଡ଼ମାନେ ପରୁହା ଯୌମନେ ହୁଅନ୍ତି ତାଙ୍କୁ ପୂଜେଇକି ପିଠା ଖାଆନ୍ତି।
ଅ ହ ଆଉ ଅ ଆଉ ଦଶହରା ଫ ସରା ମାନେ ଏମିତି କଣ ଆଉ ହୁଏ?
ନାଇଁ ଆମ ଏକଡେ ଦଶହରା ହୁଏନା। ଆମର ଏଇ ଯୋଉ କୁମାର ପୂର୍ଣ୍ଣିମା ଲ ଲକ୍ଷ୍ମୀ ପୂଜା ଆମ ଗାଁରେ ଲକ୍ଷ୍ମୀ ପୂଜା ଟା ଫେମସ
ମାନେ ଭଲ ହୁଏ।
ହଁ ଭଲ ସେ ହୁଏ ପାଞ୍ଚ ଦି ଠାକୁର ପୂଜା ପାଞ୍ଚ ଦିନ ହୁଏ। ପ୍ରଥମ ଦିନ ଠାକୁରଙ୍କ ପୂଜା ହୁଏ। ଦୁତୀୟ ଦିନ ପୁଅ ଝିଅ ଇଏ କି ଯେ ପାଲା ଲା ହୁଏ
ଆଚ୍ଛା ଏଇ ଯୋଉ ପାଲା ଯେମିତି କରନ୍ତି ହଁ
ହଁ ତୃତୀୟ ଦିନ ବି ପାଲା ହୁଏ। ଚତୁର୍ଥ ଦିନ ଅ ଡ୍ୟାନ୍ସ ହୁଏ ଛୋଟ ଛୁଆଙ୍କର ନାଚ ରଖାଯାଏ।
ହଁ ଛୋଟ ଛୋଟ ମାନେ ଏମିତି ଯୋଉ ଛୁଆ ମାନଙ୍କର ହଁ ପ୍ରୋଗ୍ରାମ ଏମିତି କରାଯା ଏ ଆଉ ହଁ ତାର ମା ମାନେ ପୁରସ୍କାର ବି ଦବ ଦିଆଯାଏ ମାନେ ଯେ ପ୍ର ପ୍ରଥମ ଦିିତୀୟ ତୃତୀୟ ଏମିତି ହୁ ହୁଏ
ପୁରସ୍କାର ବି ଦିଏଯାଏ ହଁ ଅଛି ପ୍ରଥମ ଦି ତୀୟ ତୃତୀୟ ଯିଏବି ହବ ତାଙ୍କୁ ପ୍ରାଇ ଏ ପ୍ରାଇଜ ମିଳିବ ।
ହଁ ।
ପଞ୍ଚମ ଦିନ ତ ଭୋଜି ହୁଏ ।
ଆଉ ମାନେ ଭୋଜି ସମସ୍ତେ ଗାଁ ସାରା ମାନେ ଲୋକଙ୍କ ପାଇଁ ହୁଏ ପ୍ରସାଦ ଭଳିଆ ଆଉ। ଓହାଁ । ଯିଏ ପାଏ ଚାହିଁବବି ବ ସାଦ୍ ଖାଇପାରିବ ନା । ତାମାନେ ତମ ଗାଁରେ ଲକ୍ଷ୍ମୀ ପୁ ଜାଟା ଟିକେ ବେଶୀ ଭଲ ହୁଏ ।
ହଁ ଆଉ ସେ ପାଞ୍ଚ ଦିନି ଯାଙ୍କ ଖରା ବେଳେ ପାଞ୍ଚ ଦିନି ଯାଙ୍କ ଖରାବେଳେ ଅ ମା ମାନେ ଗାଁର ଜଣେ ଜଣେ ଲୋକ ତାଙ୍କ ତର ତାଙ୍କ ତରଫରୁ ସେ ଭୋଜି ଦିଅନ୍ତି।
ହଁ ହଁ ।
ଟା ତାଙ୍କ ତରଫରୁ। ହଁ ଯିଏ ଦେଇପାରିବେ ଏମତି ହେଇଯାଇଚନ୍ତି । ଗାଁରେ ସେ ଦଉଚନ୍ତି ।
ହଁ ।
ଲାଷ୍ଟ ରାତି ଏକାଥରେ ଭୋଜି ।
ବୋଜିପା ହୁଁ ଭସାଣି । ପସାଣି ଯଉ ଠାକୁରଙ୍କୁ ପକାନ୍ତି ଧୁମଧାମରେ ହୁ ହୁଏ । ଯୋଉ ଠାକୁରକୁ ନିଅନ୍ତି ପକେଇ ବିସର୍ଜନ କ କରି ସାରିଲା ପରେ ଆ ସେମିତି ମାନେ ଯୋଉ ଏମିତି ସବୁ ପ୍ରତି ଗାଁରେ ହୁଏ ବିସର୍ଜନ କରାଯାଏ । ଯେମତି ଭଲରେ ହୁଏ ନା ।
ଚାରେ ହଁ ସିଙ୍ଘ ବାଜାର ଆଉ ଡିଜେରେ ରେ ଭସାଣି ହୁଏ ଲାଷ୍ଟ ସବୁ ଭସାଣି ଲାସ୍ ହୁଏ ଆମର ଭୋଜି ଦିଅନ୍ତି ଲାଷ୍ଟ୍ । ସେଦିନ ଟା ଯୋଉମାନେ ହଁ
ଶେଷ ଦିନ ଟା ମାନେ- ହଁ। ହଁ ।ତାହେଲେ ବହୁତ ମଜ ତାମାନେ ଲକ୍ଷ୍ମୀ ପୂଜା ରେ ବହୁତ ଭଲ ମଜ ପୂଜାକର ସମସ୍ତେ ଆଉ। ଆମ ତମ ବି ବଡ ପରିବାର ବହୁତ ଖୁସି ବାସି ଲାଗୁଥିବ ସମସ୍ତେ ମିଶିକି ମାନେ ରହିବା ବି ତମେ ବହୁତ ଭାଇ ଭଉଣୀ ସବୁ ମିଶିକି ଅଛ ନା। ତମ ଘର ତ ମାନେ ଗୋଟେ ଗୋେ ଛୋଟ ଛୋଟ ପର୍ବପର୍ବାଣି ହେଲେ ବି ତମ ଘରେ ମଜା। ମାନେ ଖୁସି ଲାଗି ଆ
ହଁ ହଁ। ସମସ୍ତେ ସେ ଲକ୍ଷ୍ମୀପୂଜାରେ ଯିଏ ଯୋଉଠି ପଢୁଥିବେ ଇଏ କରୁଥିବେ ଲକ୍ଷ୍ମୀପୂଜାରେ ଅସ୍
ଲକ୍ଷ୍ମୀ ପୂଜା ହେଲେ ହଁ ।ଘରକୁ ସବୁ ଆସ ସେ ଆଉ
ଆସନ୍ତି ମଜାମସ୍ତି ଆସମସ୍ତ ଗାଁ ସାରା ସମସ୍ତ ବନ୍ଧୁବାନ୍ଧବ ଆସନ୍ତି ଘରକୁ। ଯଉ ଦି ରାତି ପାଲା ହୁଏ ଦେଖିବାକୁ ଯାଆନ୍ତି ।ହଁ। ଆମ ଘରକୁ ବି ଆସନ୍ତି। ମାଉସୀ ନହେଲେ ପିଇସି ଯେମତି ଆସନ୍ତି।
ହୁଁ।
ଯାଆନ୍ତି ପାଲା ଯୋଉ ଦି ରାତି ହୁଏ ଯାଇକି ସମସ୍ତେ ଦେଖନ୍ତି ଯାଇକି।
ହଁ । ପାଲା ତମେ ଦେଖ?
ହଁ। ଆମେ ବି ଯାଇକି ଦେଖୁ ହଁ ବାରଟାରୁ ଷ୍ଟାର୍ଟ ହବ। ସକାଳ ପାଞ୍ଚଟା ଯାଇକେ ନହେଲେ ଜଲ୍ଦି ସାତଟ ରୁ ଷ୍ଟାର୍ଟ ହେଲେ ଗୋଟେ ଦିଟା ଯାଇ।
ଆଚ୍ଛା ହଁ ସବୁ ଗାଁରେ ତ ଏମିତି ପାଲା ଯେମିତି ମାନେ ଇଏ ହଉଛି ଆଉ।
ହଁ।
ଆଉ ଆଉ ଆମ ଗାଁ ଆମର ବି ଏପଟେ ଯୋଉ ଭୁବନ ଯୋଉ ଦଶହରା ଜାଣିଥିବ ଭୁବନ ଦଶହରା ଟା ବହୁତ ଭଲ ହୁଏ। ହଁ ମାନେ ଯଉନ ତ ହଁ ସେଟ ଏଠି ବଳ ଯାତ୍ରା ହୁଏ ମାନେ ବଳଦ ମାନଙ୍କ ସଜାଯାଏ ଏବେ ଭଲରେ ମାନେ ପୁରା ଇଏ ହୁଏ ଆଉ। ଆଉ ବଳଦ ମାନଙ୍କୁ ବୁଲାଯାଏ ରାବଣ ପୋଡି ବିି ହୁଏ। ଆଉ ବହୁତ ସାରା ଦୋକାନ ଫୋକାନ ବି ପଡିଥାଏ। ଆଉ ଭଲ ମାନେ ଆ ସବୁ ଭଲରେ ଚାରିଆଡୁ ଲୋକ ବି ଆସନ୍ତି ଦେଖିବା ପାଇଁ ଭଲ ହୁଏ ବୋଲି ।କିନ୍ତୁ ଯୋଉ ଦିନ ଦଶହରା ସେଇଦିନ ହେଇନଥାଏ ଏଠି ତା ପରଦିନ ଦଶହରା ଟା ହେଇଥାଏ ପୂର୍ବରୁ କଣ ଅଛି ଗୋଟେ ପରମ୍ପରା ଏମିତି ହେଇଥାଏ ଆଉ। ଆଉ କେ ଯେତେବେଳେ ଭୁବନ ଭୁବନ ମାନେ ଟିକେ ଆସିଲେ ତମେ ଜୀବନ ଦଶହରା ମାନେ ଦଶହରା ସମୟରେ ବି ଦେଖିକି ବୁଲି ପାରିବ। ତମର ସେ ମହୋତ୍ସବ ମାନେ ଅ ମହୋତ୍ସବ ପଡେ ନା ନ ଡିସେମ୍ବର ଜାନୁ
ଡିସେମ୍ବର ହଁ ଡିସେମ୍ବର ପ ପଚିଶରୁ ଷ୍ଟାର୍ଟ ହବ ଜାନୁଆରୀ ମାସ ଜାକେ ମହୋତ୍ସବ ବଡ ଆକାରରେ ହୁଏ ଏଠି ପୁରା।
ହୁଁ କେମିତି କଣ ମହୋତ୍ସବ ରେ କଣ ସବୁ ହୁଏ?
ସବୁ ଦୋଳି ହେରିକା ପଡିଥାଏ ବିଭିନ୍ନ ପ୍ରକାର ଦୋକାନ ବଜାର ପଡିଥାଏ ଯାହାବି କିଣା କିଣି ଖାଇବା ଦୋକାନ ଏଇଥରକଟା ଗୋଟେ ପୁରା ଭଲ ସେେ ହେଇଥିଲା ଗୋଟେ ସାଇଡ ପୁରା ଖାଇବା ଦୋକାନ ପଡିଥିଲା। ଆଉ ଗୋଟେ ସାଇଡରେ କିଣା କିିଣି ଦୋକାନ ପଡିଥିଲା ମଝିରେ ବହୁତ ବଡ ଷ୍ଟେଜ ହେଇଥିଲା। ପ୍ରୋଗ୍ରାମ ସବୁ କରିବା ପାଇଁ। ସବୁ ଛୋଟ ଛୋଟ ଛୁଆ ସ୍କୁଲ ସବୁ ସ୍କୁଲ ପିଲାଙ୍କୁ ଡକା ହେଇଥିଲା ଡ୍ୟାନ୍ସ କରିବା ପାଇଁ ଆଉ ଏମିତି ସବୁ ନାଚୁଥିଲେ ଗୀତ ଗାଉ ଲେ ଆବାଜ।
ମାନେ ବାହାରୁ ସବୁ ହଁ ହଁ ବଡ ବଡ ସିଙ୍ଗର ମାନେ ଯୋଉମାନେ ଏଇ ଗୀତ ଗାନ୍ତି ସେମାନେ ବି ସବୁ ଆସ
ହଁ ହିନ୍ଦୀର ସବୁ ସିଙ୍ଗର। ବଡ ବଡ ସେମାନେ ଆସିଥିଲେ ସମସ୍ତଙ୍କର ଏମ ପ୍ରୋଗ୍ରାମ ହେଇଯାଇଥିଲା କିଏ କୋଉଦିନ ଥିବ।
ଦୋକାନ ବଜାର ବି ଏମତି ବହୁତ ମାନେ ବହୁତ ପଡିଥିବ ସବୁ ଜିନିଷ କିଣାକଣି ସବୁ ଜିନିଷ ବି ତମେ କିଣିପାରିବ ଗୋଟେ ଜାଗାରୁ। ନା ଘର କରନା ଜି ଯାହା ସବୁ କିଣି
ସବୁ ଦିନରୁ ରାତିରେ ଯେତେବେଳେ ବି ଯିବ ସେ। ଖୋଲା ଥାଏ ଯାଇ କି କିଣିକି ଆଣିପାରିବ?
ହଁ ଖାଇବା ଜିନିଷ ବି ଭଲ ବହୁତ ପ୍ରକାର ବି ହଁ ଖାଇବା ବି ବହୁତ ବହୁତ ପ୍ରକାର ଦୋଳି ବି ବହୁତ ପ୍ରକାର ଏମିତି ସବୁ ପଡେ ନା କଣ?
ହଉ।
ମୁଁ କହିଲି କି ଖାଇବା ବି ବହୁତ ପ୍ରକାର ହେଇଥାଏ। ତାପରେ ଦୋଳି ବି ବହୁତ ପ୍ରକାର ଦୋଳି। ତମେ ଦୋଳିରେ ବସିକି ବି ଖେଳ?
ହଁ ଦୋଳି ସବୁ ଦୋଳି ଖେଳୁ କେତେ ପ୍ରକାର ଦୋଳି ପଡିଥାଏ ଖାଇବା ବି ସବୁ ପ୍ରକାର ସେଠି ଥାଏ।
ହଁ ତାହଲେ ଭଲରେ ମାନେ ପୁରା ପାଳନ କର। ମାନେ ଭଲରେ ପୁରା ସେଠି ତମର ସେଇ ଅଞ୍ଚଳରେ ପୁରା ଏଇଟା ଏହା ହୁଏ ଆଉ। ଧୁମଧାମ ରେ ହୁଏ ଆଉ ହଁ ।
ହଁ। ଆଉ ମୁଁ ଫଟୋ ଉଠେଇବା ପାଇଁ ବି ବହୁତ ଜାଗା ଥାଏ ମାନେ ସବୁ ଏଥରକ କରିଥିଲେ ଏମିତି ମନ୍ଦିର ମନ୍ଦିରର କୋଣାର୍କ ଏମତି ତିଆରି ହେଇଥିଲା ତା ଦେହର ଫଟୋ ଉଠେଇବା ପାଇଁ ଜଗନ୍ନାଥଙ୍କ ସୁନାବେଶ ।
ହଁ ଆଛା ହଁ ହଉ । ହଉ ତାହେଲେ। ହଉ ଝିଅ ରଖୁଛି ତମେ ଶୋଇପଡ । ହଉ।